କଣ କରୁଛ?
ଏଇ ବସିଥିଲି।
ଆଛା ମୁଁ ବି ବସି ଅଛି ଆଉ।
ଖାଇଥିଲି ଖରା ଦିନ ଗରମ ବହୁତ ବି ଲାଗୁଛି ତ ସେଥିଲାଗି ମୁଁ ପ ପଖାଳ ଖାଇଥିଲି ପଖାଳ ଶାଗ ଭଜା ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଚକୁଳି, ଆଉ ଘୁଗୁନି ଖାଇଥିଲି। ଗରମ ଟା ବି ବହୁତ ଜୋରେ ହଉଛି ବା ବାହାରେ ରେ ଏତେ ଜୋରେ ଖରା ହଉଛି କି ବାହାରକୁ ବାହାରିବାକୁ ବି ଇଛା ହଉନି।
ମୁଁ ବାହାରକୁ ବି ବାହାରିବା କଥା ନୁହେଁ ଏତେ ଟାଣ ଖରାରେ ମୁଣ୍ଡ ବି ବିନ୍ଧା ହବ ଟାଣ ଖରାକୁ ବି ବାହାରିବା କଥା ନୁହେଁ।
ହୁଁ।
ଆଉ ତୁମେ ସଖାଳୁ କେତେବେଳେ ଉଠ ତୁମର ସକାଳର କଣ ସବୁ ନୀତି ନିୟମ ମତ ତେ ଟିକେ କହିବ?
ସଖାଳୁ ମୁଁ ସାଢେ ଛଅଟା ସୁଦ୍ଧା ଉଠିଯାଏ ତାପରେ ନିଜ କାମ ଅ ଗାଧେଇବା ହେଲା ବ୍ରସ୍ କରିବା ହେଲା ଖାଇବା ହେଲା ଏସବୁ ସାରିକି ମୋର ଟ୍ୟୁସନ୍ ମୋର ସ୍କୁଲ ଏସବୁ ଚାଲେ ଆଉ, ତମର?
ହଁ ମୁଁ ବି ସେମ୍ ମୁଁ ବି ସେଇ ସା ସାଢ଼େ ପାଞ୍ଚଟାରୁ ଉଠେ ଉଠିକି ଫାଷ୍ଟ ଗାଧାଏ ତା ପରେ ସୂର୍ଯ୍ୟ ନମସ୍କାର କରେ ତାପରେ ଭଗବାନଙ୍କୁ କିଛି ସମୟ ଉଁ ତା ସମୟ ଦିଏ ପ୍ରାର୍ଥନା କରେ ତାପରେ ମୁଁ ନି ତି କର୍ମ ସବୁ ସାରେ ଆଉ କ ଖାଇକି ଦେନ୍ ତାପରେ ମୁଁ ପାଠ ପଢେ ଆଉ।
ମତେ ସଖାଳେ ସମୟ ହୁଏନା ବୋଲିକି ମୁଁ ସନ୍ଧ୍ୟାବେଳେ ଭଗବାନଙ୍କୁୁ ଟିକେ ସମୟ ଦିଏ ପ୍ରାର୍ଥନା କରେ ଏ ନାମ ଜପ କରେ ଭଲ ଲାଗେ ଶାନ୍ତି ଲାଗେ ଆକଚୁଆଲି ସେଇଟା ଶାନ୍ତି ଲାଗେ।
ସେଇ ରାଧେ ରାଧେ ଜୟ ଶ୍ରୀ ରାମ ବାସ୍ ଚାଲେ ମୋର ନାମ ଜପ ଆଉ ମତେ ଜାଣି ତ ମତେ ଆଜି ମନ ବହୁତ ମୋର ଅସ୍ଥିର ଲାଗୁଛି। ତ ମୁଁ କଣ କରିବ ବି ମତେ ଭଲ ଲାଗ ଗୁ ନାଇଁ, ମତେ କିଛି ସଚେତନତା କହିଲ?
ଆରେ ଦେଖ ମତେ ଯେତେବେଳେ ମୋ ମନ ଟା ଦୁଃଖ ଥାଏ କିମ୍ବା ମତେ କିଛି ମାନେ ଚାପ କି ମାନସିକ ଅସ୍ଥିରତା ଅନୁଭବ ହୁଏ ସେତେବେଳେ ମୁଁ କଣ କରେ ନା ମାନେ ନିଜକୁ ଶାନ୍ତ ରଖେ ନା କି ଭୟଭୀତ ହେଇପଡେ କି ଭୟବହତା ବହଃ ପରିବର୍ତ୍ତେ ମୁଁ କ କରେ ନା ଶାନ୍ତ ରଖିଆକୁ ନିଜକୁ ଚେଷ୍ଟା କରେ।
ହଁ ଠିକ ବି କହିଲ ଚାପ ବି ଆମ ଜୀବନର ବି ଗୋଟେ ସା ଧାରଣ ଅଂଶ ଅ ପ୍ରତ୍ୟେକ ବ୍ୟକ୍ତି କେବେ ନା କେବେ ଏହାକୁ ଅନୁଭବ କରିଥାନ୍ତି ଯେମିତି ଆଜି ମୋତେ ବହୁତ ସେମ ଫିଲ୍ ମୋତେ ବି ସେମିତି ଅନୁଭବ କରୁ ଲାଗୁଛି ଆଉ ସେତେବେଳେ ବି ମୁଁ ଅଧିକ ମାନେ ଏତେ ଚିନ୍ତାଗ୍ରସ୍ତ ହେଇଯାଉଛି ଉଁ ଅ ସେଇ ସମୟରେ ମାନେ ମୁଁ ନିଜେ ଜାଣିପାରୁନି କଣ କରିବି
ଦେଖ ଯେତେବେଳେ ଯେ ସେତବେଳେ ତମକୁ ଚାପ ଫିଲ୍ ହବ କି ତମକୁ ମାନସିକ ଅସ୍ଥିରତା ଫିଲ୍ ହବ ତମେ କଣ କରିବ ନା ମୁଁ ଯେମିତି ମୋର ପ୍ରିୟ ଗୀତ ଶୁଣେ ଯୋଉଟା କି ମତେ ସାହାଯ୍ୟ କରେ ବହୁତ ଏଥିରୁ ବାହାରିବା ପାଇଁ ମୋ ମନକୁ ଶାନ୍ତି ନ୍ତ କରିଦିଏ ଆ ମାନେ ମନୋଭାବକୁ ଭଲ କରି ଦିଏ ତମେ ବି ସେମିତି କରିପାରିବ। ତମ ଭଲ ଗୀତ କିମ୍ବା ଠାକୁରଙ୍କ ଭଜନ ସେ ସବୁ ବି ତମେ ଶୁଣି
ହଁ ତମେ ବି ଠିକ କଥା କହିଲ ମୁଁ ବି ମୁଁ ବି ମୁଁ ବି ସେଇ ସେଇ ହିଁ କରେ। ମୁଁ ବି ମୋର ପ୍ରିୟ ଗୀତ ଶୁଣେ ଆଉ ତମେ ଯାହା କହିଲ ମୁଁ ଠିକ ଠିକ ସେଇ ନିୟମ ହିଁ ପାଳନ କରେ ତା ସହିତ ବି ମୁଁ ମୋ ପରିବାର ମୋ ସାଙ୍ଗ ସାଙ୍ଗ ମୋର ବନ୍ଧୁ ତାଙ୍କ ସହିତ ବି ମୁଁ କିଛି କିଛି ସମୟ ବିତାଏ ଆଉ ତାଙ୍କ ସହିତ କଥା ହେଲେ ମୋତେ ବି ଟିକେ ମୋ ନିଜକୁ ବହୁତ
ହଁ ସବୁବେଳେ ସବୁବେଳେ ଚେଷ୍ଟା କରିବ କି କଣ କି ନାକି ସମସ୍ତଙ୍କ ସହିତ କଥା ଟାକୁ ବାଣ୍ଟି ଦବା ପାଇଁ ଯଦି ଆମେ ସେମାନଙ୍କ ସହିତ ଆମ କଥାଟାକୁ ବାଣ୍ଟି ଦବା ନା ଦେନ୍ କଣ ହବ ନା ଆମ ମନ ଟା ହାଲକା ହେଇଯିବ ତ ଆମକୁ ଆଉ କିଛି ବେଶି ଅ ଲାଗିବନି ଜିନିଷ ଟା। ଆ କିଛି ନହେଲେ ବି ଆମେ ଯଦି କି କିଛି ନହେଲେ ବି ହଁ କିଛି ନହେଲେ ବି ଆମେ ଗୋଟେ ଖୋଲା ପରିବେଶକୁୁ ପଳେଇବା। କିମ୍ବା ପା ପବନ କିମ୍ବା ଅ ତାକୁ ଅନୁଭବ କରିବା ଛାତ ଉପରକୁ ଆମେ ଯାଇପାରିବା ଏମିତି ବି ଆମେ କରିକି ଆମ ମନକୁ ଖୁସି ରଖିପାରିବା।
ହଁ ମୁଁ ବି ସେମିତି ହିଁ କରେ କି ମୁଁ ବି ଖୋଲା ପରିବେଶରକୁ ଯାଏ ବିଲରେ କି କିଛି ସମୟ ଦିଏ ତାର ପବନ ବି ନିଜକୁ ଅନୁଭବ କରାଏ ଆଉ ପ୍ରକୃତିର ଯାହା ସବୁ ଅଛି ହଁ ସେ ତା ମଝିରେ ବି କିଛି ସମୟ ବି ଥାଏ ଆଉ ପୁରା ସତେଜ ପବନ ଶାନ୍ତ ପରିବେଶ ମୋତେ ମୋ ମନକୁ ବି ସତେଜ କରିଦିଏ।
ଆଚ୍ଛା ତମକୁ ବହି ବଢିବାକୁ ଭଲ ଲାଗେ ନା?
ହଁ ବହୁତ ଭଲ ଲାଗେ। ସେମିତି କିଛି ଷ୍ଟ ସେମିତି କିଛି ଗପ ହେଲା ଅ କି କିଛି ଜଣକ ଗୋଟେ ମହାନ ବ୍ୟକ୍ତିଙ୍କ ଉପରେ ଜାଣିବାକୁ ହେଲା ମୁଁ ମୋତେ ସେହି ଟ ସେହି ଭଳି ମୋତେ ବହି ପଢ଼ିବାକୁ ଭଲ ଲାଗେ।
ହଁ ମତେ ବି ସେଇ ମତେ ଯେତେବେଳେ ଭଲ ଲ ଉପନ୍ୟାସ ହେଲା ଯେମିତି ମାନେ ଯାଜ୍ଞସେନୀ ପ୍ରେମିକା ଏସବୁ ଏସବୁ ଜିନିଷ ମତେ ପଢିବାକୁ ଭଲ ଲାଗେ ଆଉ ମୁଁ ସେଇଗୁଡା ହିଁ ପଢେଇ ବସିକି।
ଆଉ ଯେତେବେଳେ ବି ମୋ ପାଖରେ ଅ ଅଧିକ କାମ ଥାଏ ମୁଁ ସେହି କାମ ଗୁଡ଼ିକୁ କେମିତି ତାର ଠିକ୍ ଠିକ ତାଲିକା ହିସାବରେ ମୁଁ ସେ କାମକୁ ପ୍ରସ୍ତୁତ କରେ ଗୋଟିଏ ପରେ ଗୋଟିଏ କାମ ସମାପ୍ତ କରିବାକୁ ଚେଷ୍ଟା କରେ ଆଉ ଏଟା ମୋତେ ଅଧିକ ଆତ୍ମବିଶ୍ୱାସୀ କରେ ଆଉ ମୋ ଚାପ ବି କମେଇଥାଏ।
ହଁ ଆକ୍ଚୁଆଲି ସେଇଟା ସତ କଥା ଦେଖ ଦେଖ ସବୁବେଳେ ହଁ ସବୁବେଳେ କଣ କରିବ ନା ମ ମନର ସକାରାତ୍ମକ ଚିନ୍ତାଧାରା ରଖିବା ଦରକାର କି ହଁ ମୁଁ ପାରିବି ମୋ କଠିନ ସମୟ ଏଇଟା ଆସିଛି ମୁଁ ପାରିବି ମୁଁ କରିପାରିବି ଏମତି ମନରେ ର ରଖିଲେ ଭାବନା ହେଇଯିବ ଯଦି ଆମେ ମନରେ ନକାତ୍ମକ ଭାବନା ଆଣିବା ଦେନ୍ ଆମ କାମ ଟା ସେଇଠି ହିଁ ଅଟକିଯିବ ଯଦି ସେ କାମଟା ଯେତେ ବି ଆମକୁ ଭଲ ଲାଗୁଛି କିନ୍ତୁ ସେ କାମଟା କେବେ ପୁରା ହେଇପାରିବ ନାହିଁ ତେଣୁ ଆମ ମନରେ ସବୁବେଳେ ସକାରାତ୍ମକ ଭାବ ଭାବାନା ରହିବା ଦରକାର କି ମୁଁ ସେଇ କାମ ତାକୁ କରିପାରିବି ଏମିତି ହେଲେ ଆମ ମନ ବି ଅସ୍ଥିର ହବନି ଆମ ମନରେ କିଛି ଦୁଶ୍ଚିନ୍ତା ଭାବ ବି ଆସିପାରିବନି ସବୁ କିିଛି ଠିକ ଠାକ୍ ଆମ ଯେମିତି ନିତିଦିନିଆ ଜୀବନ ସେମିତି ଚାଲିବ।
ଯାହା ହଉ ମୁଁ ତୁମକୁ ମୋର ମନର ଚାପ ବିଷୟରେ ଜଣାଇ ତୁମଠୁ ବହୁତ ମୁଁ କିଛି ନୂଆ ଶିକ୍ଷା ବି ପାଇଲି ସେଥିଲାଗି ତୁମକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଆଜି ଆଉ ମଧ୍ୟାହ୍ନ ଭୋଜ ରେ ତୁମର ଖାଇବା କଣ?
ହ ଆମ ଘରେ ଆଜି ହଉଛି ଭାତ, ଡାଲି ଆ ଛତୁ ତରକାରୀ ଆଉ ଭଜା, ଆଉ ଶାଗ ଭଜା, ଭ ତମ ଘ
ଆମ ଘରେ ଭାତ, ଡାଲମା ଆଜି ଯେହେତୁ ଶୁକ୍ରବାର ଅଛି ମୋ ମୋ ମାର ସନ୍ତୋଷୀ ମାଙ୍କ ଓଷା ସେଥିଲାଗି ଆମର ବିନା ପିଆଜ ରସୁଣରେ ଖାଇବା ବନାଯାଏ ଭାତ, ଡାଲମା ଏଇନା ଖରା ଦିନ ଆମ୍ବ ଅ ଗଛରେ ଆମ୍ବ ଚାଲିଛି ଏଇନା ତ ସେଥିଲାଗି ଆମର ଆମ୍ବ ଖଟ ଟା ବି ହେଇଛି ଆଉ ଶାଗ ଭଜା ହେଇଛି। ଆଉ ମୁଁ ମୋ ମା କୁ ବି ବହୁତ ରୋଷେଇରେ ସାହାଯ୍ୟ
ମତେ ବି ମତେ ବି ଯେହେତୁ ଖରା ଦିନ ଏବେ ଆମ୍ବ ଯେହେତୁ ପ୍ରଚୁର ମାତ୍ରାରେ ମିଳୁଛି ମତେ ବି ଆମ୍ବ ର ଜୁସ୍ କରିକି ପିଇବାକୁ ବହୁତ ଭଲ ଲାଗେ ତମକୁ ଭଲ ଲାଗେ ନା।
ହଁ ମତେ ବି ବହୁତ ଭଲ ଲାଗେ ମୁଁ ବି ଆମର ଗଛରେ ଯୋଉ ପାଚିଲା ଆମ୍ବ ହଉଛି ତାକୁ ଆଣିକି ତାର ଚୋପା ଛଡ଼ାଇ ତାକୁ ତାର ଚୋପା ଛଡ଼ାଇ ତାକୁ ଚିପୁଡ଼ି ସେ ଆମ୍ବକୁ ତାର ରସକୁ କିଛିଟା ଚିନି ଆଡ଼ କରିକି କି ଆମେ ଆଉ କିଛି ଛେନା ଆଉ କିଛି ଦହି ହେଲା ଦହି ତା ସହିତ ଆଡ଼ କରିକି ଆମେ ସର୍ବତ୍ର ଆମ୍ବ ସର୍ବତ୍ର
ହଁ ସେଇଟା ବହୁତ ଭଲ ଲାଗେ ଭଲ ଲାଗେ ଆଉ ଯେମିତି ତମେ କହିଲ କି ମାନେ ରୋଷେଇରେ ରୋଷେଇ ଏ ମାମା ନକୁ ସାହାଯ୍ୟ କରିବା କଥା ସେମାନେ ଯେହେତୁ ଏକା ହରିଣ ହଉଛନ୍ତି ଆମେ ତାଙ୍କୁ ସାହାଯ୍ୟ କରିବା କଥା। ଏମିତି ହେଲେ ସେମାନେ ବି ସି ହେଇଯିବେ ତାଙ୍କ କାମ ବି ହାଲକା ହେଯିବ ଆମକୁ ବି ଭଲ ଲାଗିବ
ହଁ ଆମକୁ ବି ଆମକୁ ବି ଆମକୁ ବି ସେଥିରୁ କିଛି ଶି ଖିବାକୁ ପଡୁଛି କେମିତି ରୋଷେଇ କୋଉ ପ୍ରଣାଳୀ ରେ ହଉଛି ଆମକୁ ବି ଆମ ଭବିଷ୍ୟତ ପାଇଁ ବି ଆମକୁ ତାକୁ ଜାଣିବାକୁ ହିଁ ଦରକାର।
ହଁ ଆମ ଆମେ ବି ରୋଷେଇ ଶିଖି ଯାଉଛନ୍ତି ସେଥିରୁ। ଆଜି ଆଜି ଚାରିଟା ବେଳେ ତମ କଣ ଅଛି କରିବାରେ?
ଚାରିଟା ବେଳେ ମଧ୍ୟାହ୍ନ ଭୋଜନର ଖାଇବା ସରିବା ପରେ ମୁଁ କିଛି ସମୟ ବିଶ୍ରାମ ନିଏ ବିଶ୍ରାମରୁ ନେବା ପରେ ତାପରେ ମୁଁ କିଛି ସମୟ ଯେମିତି କହିଲି କି ମୋ ଚାପରୁ କେମିତି ମୁଁ ମୁକ୍ତି ଅନୁଭବ କରିବି ସେଥିଲାଗି ମୁଁ ଖୋଲା ପବନ ଟିକେ ବସିବାକୁ ଇଚ୍ଛା କରେ। ମୁଁ ସେଥିଲାଗି ସବୁ ଖରାବେଳ ସରିଲେ ଠିକ ସନ୍ଧ୍ୟା ସମୟରେ ମୁଁ ଯାଇକି କିଛି ସମୟ ବିଲରେ ବସେ ଅ ଖୋଲା ପରିବେଶରେ ବସେ ମୁଁ ସେଇ ଯୋଉ ପବନ ଖାଏ ମତେ ଟିକେ ବହୁତ ହାଲକା ଲାଗେ। ଆଉ
ସେଇଆ କରେ ମୁଁ ବି ସେୟଆ କରେ ଇଚ୍ଛା ସବୁଜାଙ୍କ କାମ ସରିଲା ପରେ ମୋର ଯେତିକି କାମ ଅ ଅଛି ଶୋଇକି ଉଠି ସାରିଲା ପରେ ମୁଁ ସନ୍ଧ୍ୟା ବେଳକୁ ଛାତ ଉପରକୁ ପଳାଏ ସେଠି ଖୋଲା ପବନ ଖାଏ ମୋର ଯେତିକି ପାଠ ପଢା ଅଛି ତାକୁ କରେ ବେଳେ ବେଳେ ଅ କିଛି ଠାକୁରଙ୍କର ଭଜନ ଶୁଣିବା ହେଲା ସେ ସବୁ ବି କରେ ଯେପର୍ଯ୍ୟନ୍ତ ରାତି ଭୋଜନ ଜ ହେଇନି ସେ ପର୍ଯ୍ୟନ୍ତ ମୁଁ ମାନେ ଖୋଲା ଏଥିରେ ଶାନ୍ତରେ ବସିବାକୁ ପସନ୍ଦ
ହଁ ଆଉ ଏବେ ଯେମିତି ଖରା ହଉଛି। ନା ତ ବାହାରକୁ ଯିବାକୁ ବି ବହୁତ ଡର ଲାଗୁଛି ଆଉ ତୁମ ଘରେ ଯଦି କିଛି ବୃଦ୍ଧ ଲୋକମାନୋନେ ଥାଆନ୍ତି କି ତୁମ ଜେଜେ କି ଜେଜେ ମା ସେମାନେ ଯଦି ବାହାରକୁ ଯାଉଥାନ୍ତି ତମେ ତାଙ୍କୁ ସଚେତନତା କରାଇବ କି ଜେଜେ ପଦାକୁ ଗଲା ବଳେ ତାଙ୍କୁ କହିବ କି ଛତା ନେଇକି ଯିବାକୁ ପାଣି ବୋଟଲ ବି ଦବ ତାଙ୍କ ସାଙ୍ଗରେ ସେମାନେ ଖରାରୁ ଆସ
ହଁ ଆମେମାନେ ହଁ ଆମେମାନେ ଖରାରେ ଏତେ ହଇରାଣ ହଉଛନ୍ତି। ମାନେ ସେମାନେ ତ ବୃଦ୍ଧ ହେଇଗଲେଣି ତ ତାଙ୍କୁ ଖରା ଟା ବେଶୀ ପ୍ରଭାବ ପକେଇବ ଯଦି ଆମେ ନିଜେ ସଚେତନ ନ ହେଇକି ତାଙ୍କୁ ସଚେତନ ନ କରିବା ଦେନ ସମସ୍ତେ ହଇରାଣ ହବା।
ହଁ ଆଉ କଣ କୁହ? ଆଉ ତୁମ ବିଷୟରେ କଣ କୁହ?
ଆଚ୍ଛା ତମକୁ କଣ କରିବାକୁ ଭଲ ଲାଗେ।
ମତେ ବେଶୀ ମୋ ମା ଠୁ ରୋଷେଇ ଶିଖିବାକୁ ଭଲ ଲାଗେ ଆଉ ମୁଁ ସେତେବେଳେ କହିଲି ନା ମତେ କିଛି ଗୋଟେ ବ୍ୟକ୍ତି ବିଷୟରେ ଜାଣିବାକୁ ମାନେ ତାର ସେ ସିଏ କେମିତି ଗୋଟେ ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଲାଗି। ଆଉ ଆଗକୁ ଆମେ କେମିତି ଯିବା ଆଉ କିଛି ଭବିଷ୍ୟତର ଚିନ୍ତା କରିବା ଏଇ ଟାଇପ ର ମୋତେ ଅନୁଭବ କରିବାକୁ ମୋତେ ଭଲ ଲାଗେ।
ଆରେ ଆମ ଦି ଜଣଙ୍କର ଚିନ୍ତାଧାରା କେତେ ସେମ୍ ମତେ ବି ସେ ସବୁ ଜିନିଷ ବହୁତ ଭଲ ଲାଗେ ଯେମିତି ତମେ ଯାହା ଯାହା କହିଲ କି ଗୋଟେ ଜିନିଷ ଜଣେ ଗୋଟେ ବି ମାନେ ଗୋଟେ ଜିନିଷ ଭିତରେ ବିଷୟରେ ନୂଆ କିଛି ଜାଣିବାକୁ ହେଲା କିମ୍ବା ଜଣଙ୍କଟା କିଛି ଗ୍ରହଣ କରିବାକୁ ହେଲା ଭଲ। ଜିନିଷ ଜଣଙ୍କୁ ସାହାଯ୍ୟ କରିବାକୁ ହେଲା, ମୋ ଭବିଷ୍ୟତ କଥା ଭାବିବାକୁ ହେଲା, ଏସବୁ ଜିନିଷ ବି ମତେ ବହୁତ ଭଲ ଲାଗେ ଆମ ଦି ଜଣଙ୍କର ଚିନ୍ତାଧାରା ବହୁତ ମ୍ୟାଚ କରି ଯାଉଛି।
ହଁ ସେଟା ବି ତମେ ଠିକ କଥା କହିଲ। ଆଉ ତୁମେ ରାତିରେ କେତେ ସମୟରେ ଶୁଅ, ଆଉ କେତେ ସମୟରେ ତମେ ସକାଳୁ ଉଠ?
ମୁଁ ରାତିରେ ଚେଷ୍ଟା କରେ ଜଲଦି ଶୋଇବା ପାଇଁ ଜଲଦି ଶୋଇବା ପାଇଁ ତା ଅର୍ଥ ନୁହେଁ କି ନଅଟା ସାଢେ ନଅଟା ସୁଦ୍ଧା ଶୋଇପଡିବି ମୋର ଯେତିକି କାମ ଅଛି ମୋର ଯେତିକି ପାଠପଢା ଅଛି ସାରିକି ଚେଷ୍ଟା କରେ ସାଢେ ଦଶଟା ଏଗାରଟା ସୁଦ୍ଧା ଶୋଇପଡିବାକୁ। କାରଣ ଏଇଟା ଗୋଟେ ଭଲ ଅଭ୍ୟାସ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁବା କଥା ନୁହେଁ। ତେଣୁ ମୁ ତେଣୁ ମୁଁ ଚେଷ୍ଟା କରେ କେମିତି ଜଲଦି ଶୋଇ ପଡିକି ବରଂ ଜଲଦି ଉଠିକି ଚାରିଟା ସାଢେ ଚାରିଟା ପାଞ୍ଚ ଟାଢେ ପାଞ୍ଚଟା ସୁଧା ଉଠିବାକୁ କିନ୍ତୁ ବେଳେ ବେଳେ ଟିକେ ଲେଟ୍ ହେଇକି ଛଅଟା ସାଢେ ଛଅଟା ହେଇଯାଏ। କିନ୍ତୁ ଓ ଜଲଦି ଶୋଇବାକୁ
ହଁ ମୋ ମା ବି ଠିକ ସେଇ ତମ ଟାଇପ ର ମତେ ତମ ଭଳି ମତେ ସେମତି ସଚେତନତା କରାଏ କି, ଦଶଟା ପୂର୍ବରୁ ସମୟ ଦଶଟା ପୂର୍ବରୁ ଶୋଇବାକୁ ଚେଷ୍ଟା କର ଆଉ ଭୋର ସୂର୍ଯ୍ୟ ଉଦୟ ଟାଇମ ରେ ଉଠିବାକୁ ଚେଷ୍ଟା କର କି ସୂର୍ଯ୍ୟ ଉଦୟ ଟାଇମ ରେ ଉଠିଲେ ସେଇ ସମୟରେ କିଛିଟା ଆମେ ପାଠ ପଢିଲେ ଆମର ସ୍ମରଣ ଶକ୍ତି ଠିକ ରହେ ଆଉ ଯାହାବି ସେତେବେଳେ ଆମେ ପଢନ୍ତି ସେଟା ମନେ ରହେ।
ଯାହା ହଉ ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ମୁଁ ବହୁତ କଥା କିଛି ଶିଖିବାକୁ ପାଇଲି।
ଆଉ ତମଠୁ ବି ମତେ ବି ବହୁତ କିଛି ଶିଖି ଶିଖିବାକୁ ମିଳିଲା ଆଉ ଏବେ ମୁଁ ରହୁଛି ମୋତେ ବି ମତେ ଆଜି ଟିକେ ଥଣ୍ଡା ଅନୁଭବ ହଉଛି। ହଁ ତ ସେଥିଲାଗି ଅ ଥଣ୍ଡା ମୁଁ ମୋ ମମି ମୋ ମା କହିଲା କି? ଥଣ୍ଡା ହେଲେ ଆମେ ଅଦା ଛେଚିକି ତୁଳସୀ ରସ ମିଶାଇକି ମହୁ ମିଶାଇକି ପିଇଲେ କି ସେଇଟା କମେ ତ
ହଁ ତମେ ହଁ ଆକ୍ଚୁଲି ଏ ଥଣ୍ଡା ପାଇଁ ମହୁ, ଅଦା, ତୁଳସୀ ଏସବୁ ବହୁତ ଲାଭଦାୟ କ ଯଦି ତମର ଥଣ୍ଡା ଅଛି ନା। ତମେ ଯଦି ଏଇଗୁଡା ସକାଳୁ ଉଠିକି ଦାନ୍ତ ଘଷି ସାରିଲା ପରେ ପିଇବ କିଛି ଦିନ ପରେ ଥଣ୍ଡା ଟା କାଶ ଥଣ୍ଡା ଏସବୁ ରୁ ଶାନ୍ତି ମିଳିବ ମୁକ୍ତି ମିଳିବ କମିଯିବ ଜଲ୍ଦି।